ଗୁଡ଼ ମଣିିଂ।
ହଁ ବା ସୁଭ ସକାଳ କେମିତି ଅସଛନ୍ତି?
ମୁଁ ଭଲ ଅଛି ଆପଣ?
ହଁ ମୁଁ ଭଲ ଅଛି ଆଉ ରୋସେଇବାସ ଘରେ ଷ୍ଟାଟେ ହେଲାଣି?
ଆଜ୍ଞା।
କଣ ହେଛି ଆମିଷ ନା ଶାଧା?
ହଁ ଆମିଷ।
ଆମିଷ ନା ଆମ ଉପରେ ସେଇଯୋଉ ହଁ ମାଛ ବୋହୁତ ମାଛ ଭାଜିଛି।
କଣ କହିଲେ?
କହିଲି ମୁଁ ବି ମାଛ ଭାଯୁଚି।
ଓହୋ ଆପଣ ବି ରୋଷେଇ କରିବା ଷ୍ଟାର୍ଟ କରିସାରିଲେଣି ଆଉ।
ହଁ ହଁ ସେ ଏତେବେଳ ହେଲେଣି ନା ନଅଟାର ଆଉ ମାଛ ଭାଜିବା ଅଧା ହେଇଗଲାଣି ମୋର। ଆମ ତ ଏପଟେ ମହା ନଦୀ ନା ପୁରା ପୁରା ଜିଅନ୍ତା ମାଛ ଆସିଥିଲା ପୁରା ମୋ ଶଶୁର କଟାକଟି କଲେ ତାକୁ ତାପରେ ମୋ ଶାଶୁ ଧୁଆ ଧୁଇ କରିଦେଇକି ଲୁଣ ହଳଦୀ ଗୋଳେଇ ଦେଇଥିଲେ ମୁଁ ତାକୁ ଭାଜିି ଦେଇଛି ଆଉ। ବର୍ଷା ଆପଣଙ୍କ ଆାଡେ କେମିତି ହୋଉଚି?
ହଁ ଏପଟେ ତ ଲାଗିକି ରହୁଚି ଛାଡୁନି ଯମା।
ଆପଣଙ୍କର ଘର କୋଉଠି କହିଲେ?
ମୋ ଘର ନୟାଗଡ ଆପଣଙ୍କର?
କଟକ କଟକ।
ଓହୋ କଣ ଖାଇଥିଲେ?
ମୁଁ ଏଇନା କିଛି ଖାଇନି କିନ୍ତୁ ମୋର ଜଳଖି ଆସିଚି ବରା। ଆଳୁଚପ୍ ହଁ ଆଉ ଗୁଲୁଗୁଲା ସବୁ ଆସିଚି ଖାଇଦିଏନା ସେମିତି। ରୋଷେଇ କରି କରି ଟିକେ ଟିକେ ଖାଇଦବା କଥା ମଝିରେ ମଝିରେ ଆଉ।
ହୁଁ ହୁଁ।
ଆଉ ତ ଏମିତି ସମୟ ଧରିକି ଏବେ। ରୋହିଣୀ ବସିକି ଆଉ ଖାଇପାରିବାନେହିଁ ନା। ସମୟ ନାହିଁ ହଁ ରୋଷେଇ ବାସ। ହଁ ବର୍ଷା ଟା ହଉଚି କେତୋଳେ ଲାଇନ୍ ରହିବ କେତୋଳେ ଲାଇନ୍ ପଳେଇବ।
ଆଜ୍ଞା ସେପଟେ ବି ବର୍ଷା ହଉଚି?
ବହୁତ୍ ପାଞ୍ଚ ଦିନି ହେଲାଣି ବର୍ଷା ହଉଚି ମାନେ ବୋହୁ।
ଯୋର୍ ସେ ହୋଉଚି ନା?
ଜୋରେ ଜୋରେ ବର୍ଷା ଜୋରେ ବର୍ଷା ହୋଉଚି।
ଓ ହୋ।
ଜୋରେ ବର୍ଷା ହେଉଛି ଏବା ଟିକେ ନାକୁ ବନ୍ଦ ଅଛି। ମୋ ସ୍ଵାମୀ ଯାଇଚନ୍ତି ବଜର। ପରିବା ପତ୍ର ନାହଁ ତ ଆଳୁ। ପିଆଜ ଏସବୁ ମସଲା ମସଲି ପାଇଁ ଜିନଷ ନାହିଁ ତ। ସେଥିପାଇଁ ଇଏ କାଲି ତ ବାହାରି ପାରିଲେନି ଆଣିବାକୁ ଯାଇପାରିଲେନି ବର୍ଷା କାଲି ଜୋର ହୋଉଥୁଲା। ଏବେ ଟିକେ କମି ଯାଇଛି ବୋଲି ସେ ଆଣିବା ପାଇଁ ଯାଇଛନ୍ତି।
ଆଜ୍ଞା।
ଆଉ ଆପଣ ସଖାଳୁ ଜଳଖିଆ କରୁଥିଲେ କି?
ମୁଁ ଚୁଡ଼ା ଖାଉଚି।
ଚୁଡା ମାନେ ଚୁଡା କଦଳୀ ଚକଡି କିନା କଣ?
ହଁ ହଁ ଚୁଡା କଦଳୀ।
ଅଁ ସବୁଠୁ ଭଲ ଖାଇବା ସେଟା।
ଉଁ ହୁଁ ଆମେ ସବୁବେଳେ ସକାଳୁ।
ଭଲ ନା ଏଥିରେ କୌଣସି ଗ୍ୟାସ ହବାର ନାାଇଁ କିଛି ନାଇଁ। ମୁଁ ଟିକେ ମାନେ ହେଇ ଜିନିଷ ଟିକେ ଖଏନି କଣ ମତେ ଟିକେ ଭଲ ଲାଗେନି। ମୁଁ ଚୁଡା ଭଜା ଖାଏ ଗୁଣ୍ଡ ଚୁଡା ଚକଡା କି ଖାଇପାରୁନି। ଏମିତି ଓଷା ବାରରେ ଖାଏ ହୁଁ ଓଷା ବାରରେ ଖାଏ। ତାପରେ ପିରୀୟତର ବାହାର ଜିନିଷ କିଛି ଖାଇପାରିବନି ସେଥିପାଇଁ ଖାଏ। ଆଉ ନଲେ ଅଲଗା ଦିନ। ମାଛ ତରକାରୀ ହବ ଆମର ଏବେ ଭଜା ଆମର ଅଧା ହେଇଚି ଦି ଦି କିଲେ ବଡ଼ ମାଛ ଟା ଆସିଥିଲା ତ ପୁରା ଦି କିଲେ। ଆଉ ସେଥିପାଇଁ ଅଧା ଭଜା ହେଇଚି ଆଉ।
ଆଚ୍ଛା।
ତିଆରି ହବ ସେ ସମୟ ଅଛି। ପିଆଜ ଆଳୁ ସବୁ ରସୁଣ ଆଣିବା ପାଇଁ ତ ଆଉ ସେଗୁଡାକ ଆଣିଲେ ପରେ ଯାଇକି ହବ।
ସେଇଠୁ କଣ ପାଖରେ ମାର୍କେଟ ଟା ଆପଣଙ୍କର ନା ଟିକେ ଦୂର?
ମହାନଦୀ କୂଳରୁ କୂଳକୁରେ ମାନେ ପାଖାପାଖି ପୁରା ଘର ନା ତ ଆମର ସବୁବେଳେ ଜାଗା ଛ ଯିଅନ୍ତା ଯୋଉ ଜହ୍ଲା ଛୋଟ ମାଛ ସବୁ ଆସିଥିବ ସବୁ ବଞ୍ଚିଥିବ। ଆଉ ଆସିବ ସାଙ୍ଗେ ସାଙ୍ଗେ କେଉଟ ମାନେ ଧରିବେ ଚିହ୍ନା ପରିଚ ହେଇଗଲେଣି କେଉଟ୍ ଧରିବେ ତ ଫୋନ କରିବେ ଆଉ ଏମିତି ଗୋଟେ ଏତେ ବଡ ମାଛ ପଡିଛି ଆଉ ନେବେ କି? ସେମାନେ ଯଦି ଆମେ ଯଦି ନବୁ ନବୁ ଯଦି ନ ହଉ ତାହେଲେ ଅନ୍ୟ ମାନଙ୍କୁ ସେମାନେ ଫୋନ କରନ୍ତି। ହ
ଆଚ୍ଛା ଯାହେଲେ ସବୁବେଳେ ମାଛ ଖାଉଥିବେ ଗାଁ ରେ ପ୍ରାୟ ଟାଇମ୍।
ଆମ ଘରୁ ବେଶୀ ମାଛ ଆସେ ମଟନ କ ମଟନ୍ ଟା ଆଜିକାଲି ଯେତେ ରେଟ୍ ହେଲାଣି। ଏମିତି ମାସରେ ଥରେ ଆଇଦର୍ ଦିଥର ବେଶୀ ହେଲେ ଆଉ ବହୁତ ରେଟ୍ ହେଲାଣି ନା ଆଉ ବେଶୀ ମାଛ ମାଛ ଆସେ। ଆଉ ଚି ଚିକେନ ତ ଏତେ ଭଲ ଲାଗୁନି ଖାଇବା ପାଇଁ ଅଣ୍ଡା ବଣ୍ଡା ଆସେ ମଝିରେ ମଝିରେ। ଆଉ ମାଛ କିନ୍ତୁ ଭଲ ଏଇ ବ ହଁ। ଏଇ ବର୍ଷା ଦିନେ ଭଲ ମାଛ ମିଳେ ନା ପାଣି ବଢେ। ସେ ବ ମାଛ ଫ୍ରେସ୍ ମିଳେ। ଆଉ
ଆଉ ଘରେ ଆପଣଙ୍କର ସମ
ହଁ ଦବ ହଁ ହଁ ବଡ ଫ୍ୟାମିଲି ଆମର ଶାଶୁ ଶଶୁର ନଣନ୍ଦ ଦିଅର।
ସମସ୍ତେ ଝିଅ ପୁଅ ସମସ୍ତେ ଝିଅ ଟେ ଦଶ ବର୍ଷ ର ପୁଅଟା ଦେଢ଼ ବର୍ଷ ର।
ଆଜ୍ଞା।
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି?
ଆମ ଘରେ ମୁଁ ଆଉ ମୋ ବୋଉ ଆଉ ମୋ ଭାଇ।
ଅଁ କଉଠି ରୁହନ୍ତିି ନୟାଗଡ଼ ରେ।
ହଁ ନୟାଗଡ଼।
ମାନେ କଣ ପଢାପଢି କରୁଛନ୍ତି ନା କଣ?
ହଁ ପ୍ଲସ୍ ଥ୍ରି କର
ପ୍ଲସ୍ ଥ୍ରୀ ପଢୁଛନ୍ତି ହଁ ହଉ। ଠିକ୍ ଅଛି ଆ ପଢାପଢି ଭଲ ଚାଲିଚି ବର୍ଷା ହଉଚି କଲେଜ ବର୍ଷା ହଉଚି ଟି ଆପଣ ଆଡେ?
ହଁ ଏବେ ହଉଚି ବା ପାଞ୍ଚ ଦିନ ହବ ଆପଣ ଯେମିତି କହିଲେ।
ଆଉ ଉ କଲେଜ ଯାଉଚନ୍ତି ନା ନାହିଁ?
ଏବେ ପରୀକ୍ଷା ସରିଗଲା ତ କାଲି ତ ଆଉ ଯାଇନି ଆଉ।
ଅ ହ ହ। ବର୍ଷା ଆମର ତ ମଙ୍ଗଳବାରଠୁ ହଉଚି ଯେ କାଲି ପହର ଦିନ ମୋ ଝିଅ ଟାକୁ ସ୍କୁଲ ପଠେଇ ପାରିଲିନି। କାଲି ପଠେଇବି କି ନାହିଁ ଭାବୁ ଭାବୁ ତାଙ୍କ ସ୍କୁଲରୁ ମେସେଜ ଦେଇଦେଲେ ଯେ ରେନି ଡେ ଛୁଟି। ଆଉ କାଲି ଦେଖିବା କଣ ହଉଛି ଆଜି ତ ରବିବାର। କାଲି ଦେଖିବା କଣ ହଉଛି ମାନେ ସ୍କୁଲ ମାନେ ରହୁଚି ବର୍ଷା ଦେଖିକି ହଁ ବର୍ଷାକୁୁ ଦେଖିକି ସ୍କୁଲ ଯାଇପାରୁଛି ନ ଯାଇପାରୁଛି ଦେଖିବା ଆଉ
ଆଉ ଆପଣ ନୟାଗଡ଼ କେବେ ଆସିଛନ୍ତି?
ମୁଁ ଗୋଟେ ଏ ନୟାଗଡ ଯିବାର ସୁଯୋଗ ପାଇନି କିନ୍ତୁ ବହୁତ ଜାଗା ଲଡୁ ବାବା ମୁଁ ଶୁଣିଛି ହେ ସମସ୍ତେ ଜାଗା ଯାଇଛି। ନୟାଗଡ ଲାଇନ ର ହେଲା ସେଇଟା ତ ମୋର ରାମ ମନ୍ଦିର ଫତିଗଡ ସେଇ ମନ୍ଦିରକୁ ଯାଇଛି ଆଉ କିଛି ଜାଗା ଯାଇନାହିଁ।
ହୁଁ ଆଉ କଣ୍ଟିଲ ନୀଳ ମାଧବ ମନ୍ଦିର ଦେଖିନାନ୍ତି।
ଆଉ ମୁଁ ଆଉ ଗୋଟେ ଜାଗା ଭଲ ଶୁଣିଛି ଯୋଉ ମଣିନାଗେଶ୍ଵରୀ ଆପଣଙ୍କ ଆଡେ ଅଛନ୍ତି ନା। ହାଲୋ ହଁ ହଁ ସେଇଟା ବି ଶୁଣିଚି କିନ୍ତୁ କେବେ ମୁଁ ଯିବାର ସୁଯୋଗ ପାଇନି। ଯିବି ଭାବୁଛୁ କେତେବେଳେ ବି ନା ଛୋଟ ଛୁଆଟା ତ ସେଥିପାଇଁ ଟିକେ ଯିବା ପାଇଁ କଉଠିକୁ ଟିକେ ଆଉ ବାହାରେନି ମୁଁ ଗଲା ମାନେ ସିଏ ବି ହଇରାଣ ହବ।
ଆଜ୍ଞା ଆସିବେ କେବେ ବୁଲିକି ଯିବେ ଆଉ
ହଁ ନିଶ୍ଚୟ ଆସି
ଆମର ବି ଘର ସାମ୍ନାରେ ଗୋଟେ ବଡ ପାର୍କଟେ ଅଛି ସେଇଟା ଏବେ ଫେମସ ହେଇଯାଇଛି। ସେଇଠି ଆସୁଛନ୍ତି ସମସ୍ତେ ପାର୍କ ଗୋଟେ ଅଛି ଆମ ଘର ସାମ୍ନାରେ ଆମେ ଯଉଠି ରହୁଛୁ।
ହଁ ହଁ ହଁ ଆପଣଙ୍କ ଘର ପ୍ରୋପର କଣ ନୟାଗଡ଼?
ନାଇଁ ଏଇଠୁ ପନ୍ଦର କିଲୋମିଟର ଦୂରରେ ଗୋଟେ ଗାଁଟେ ଆଉ। କିନ୍ତୁ ଆମେ ନୟାଗଡ଼ ରେ ରହୁଛୁ।
ଓ ଆଚ୍ଛା ଆଚ୍ଛା ମାଛ ଗୁଡାକ ଆମର ଯୋଉଟା ଆସିଛି ସେଗୁଡା ମାନେ ବିନା କାତି ମାଛ କାତି ନାହିଁ ଯୋଉଟା ସେଟା ମାନେ ସେ ବିନା କାତି ମାଛ ଗୁଡା କଣ କୁ ଫୁଟେନି କି ଜୋରରେ ଜାଣିଛ କେମିତି ମାଛ ବାଛନ୍ତି?
ନାଁ ମୁଁ ଜାଣିନି।
ମାଛ ଯୋଉଥିରେ କାତି ନଥିବ ସେଇ ମାଛ ଗୁଡା ବହୁତ ଫୁଟିବ ଖାଲି ଠାଏ ଠାଏ କରିକିନା। ଘୋଡେଇ କି ଭାଜିବେ ନହେଲେ ନାହିଁ ଦେହ ମୁଣ୍ଡକୁ ଖାଲି ତେଲ ଛିଟିକିବ ଯେ ଆଉ ହଁ ମୁଁ ଘୋଡେଇକି ଆସି ଜାଣିଲୁଣି ମାଛ ଗୁଡା ଭାଜିଲୁଣି ସେଥିପାଇଁ ଗୋଟେ ପୁରା ଘୋଡେଇ ଘୋଡେଇ ଭାଜିବାକୁ ପଡୁଛି ଡର ଲାଗୁଛି ମୋର କେତେ ଜାଗା ଛିଟିକି ସାରିଲାଣି।
ଆଚ୍ଚା ମାଛ ପ୍ରାୟତଃ ଆପଣ ମସଲା କାଉ ନା ବେସର ବି ଖାଉଛନ୍ତି ଜଣେ ଜଣେ
ନାଇଁ ବେସର ନୁହଁ ପିଆଜ ମସଲା କରିବି ସେଥିପାଇଁ ତ ଯାଇଛନ୍ତି ସ୍ୱାମୀ ଆଣିବାକୁ। ସଉଲିଲେ ହୁଁ କରିବି ରାତିକୁ ଯେତିକି ସମୟରେ ସେ ଆଣୁ ଆଣୁ ମୁଁ ମାଛ ଟା ଭାଜିଦେବି ଆଉ। ମାଛ ଟା ଭାଜି ଦେଇକି ତାପରେ ଆସିଲେ ତରକାରି କରିବୁ ଆଉ। ଆଉ ବସିବି କାହିଁକି ଏତେ ସମୟ ଅପେକ୍ଷା କରି ବି ସେଥିପାଇଁ ଭାବିଲି ମାଛ ଦି କିଲେ ମାଛ ଭାଜିବାକୁ ପୁଣି ସମୟ ଦରକାର୍ ହେଲା ମାଛ ଟା ଭଜା ସରୁ ତାପରେ ପୁଣି ଛୋଟ ଛୁଆ ଅଛି ତାର ମାନେ ମନକୁ ନେଇ କଳେ ଏବେ ତାକୁ ଖାଇବାକୁ ଦେଇ ଦେଇେଇଛି ସେ ପୁଣି କେତେବେଳେ କାନ୍ଦିବ ସେ କଣ କରିବ ସେଥିପାଇଁ ତା ଅନୁସାରେ ସେ ଏବେ ଭଲ ଅଛି ତା ଦିଦି ସାଙ୍ଗରେ ଖେଳୁଛି। ଆଉ ଠିକ୍ ଅଛି ସବୁବେଳେ ଦିଦି ରହପାରୁନି ସ୍କୁଲ ପଳଉଛି ନା।
କେତେ କେଉ କ୍ଲାସ ର କି ସେ।
ତାର ଫାଇଭ କ୍ଲାସ୍ ପଞ୍ଚମ।
ଆଉ ଟିୟୂସନ।
ଟିଉସନ୍ ସନ୍ଧ୍ୟା ବେଳେ ହଉଛି। ଆଠଟା ବେଳେ। ସନ୍ଧ୍ୟା ଆଠଟାରୁ ସେ ଜଣେ ଆସୁଛନ୍ତି ଦିଦି ଘରକୁ ଆଠଟାରୁ ନଅଟା ସାଢ଼େ ନଅଟା ପର୍ଯନ୍ତ ହଉଛି ଆଉ।
ଉଁ ହୁଁ। ସଣ୍ଡେ ତ ଛୁଟି ଥିବ ଆଉ ରବିବାର ଟା।
ଟ୍ୟୁସନ ବେଶୀ ସେ ଛୁଟି ଦିଅନ୍ତିନି କେବେ କେମିତି ତାଙ୍କର କାମ ପଡିଲେ ଛୁଟି ଦିଅନ୍ତି ନହେଲେ ଛୁ ଆଉ ସ୍କୁଲ ଯାହା ଛୁଟି ଆଉ ବର୍ଷା ପାଇଁ ତ ସ୍କୁଲ କାଲି ବି ଛୁଟି ଥିଲା। ଦେଖିବା କଣ ହଉଛି କାଲିକି।
ଆଜ୍ଞା।
ଆପଣଙ୍କର ପରୀକ୍ଷା ସଜାଇଛି ମାନେ ଆପଣ କଣ ମାନେ ଆର୍ଟସ ନା ସାଇନ୍ସ ନା କମର୍ସ।
ହଁ ମୋର ଆର୍ଟସ।
ଆର୍ଟସ ନା କଣ ମାନେ ଅନର୍ଷ ରଖିଛନ୍ତି?
ହିଷ୍ଟ୍ରି।
ହିଷ୍ଟ୍ରି ନାଁ ମୋ ର ମୁଁ ମୁଁ ବି ଆର୍ଟସ ହେଲା ମୋର ହେଲା ସାଂସକ୍ରିଟ, ସାଂସକ୍ରିଟ ଅନର୍ଷ।
ସାଂସ୍କ୍ରିଟ୍ ଟା ଭଲ ପାଠ ଆଉ।
ହଁ ସାଂସ୍କ୍ରିଟ ଅନର୍ଷ ଥିଲା ତାପରେ ତା ଦେହରେ ମୁଁ ବି ପିଜି କରିଛି। ଆଉ ହେଇଗଲାଣି ବହୁତ ବର୍ଷ ମାନେ ମୋ ବାହାଘର।
ତା ହେଲେ ତ ଜବ କରିବା କଥା।
ମୁଁ କରିନି କଣ କି ବାହାଘର ହଉ ହଉ ମାସେ ଦିଇ ମାସ ପରେ ଝିଅ ଟା ରହିଗଲା ତ ଆଉ କିଛି କଲିନି ଆଉ।
ଓ ହୋ।
ଆଉ ସୁଯୋଗ ପାଇଲିନି ତାପରେ ଛୋଟ ଛୁଆଟା କୁ ଛାଡିକି ବାହାରକୁ ଯିବାକୁ ପଡିଲା। ଯିବାକୁ ପଡିବନା ସ୍ୱାମୀ ବି ତ ଚାକିରି କରିଛନ୍ତି ଆଉ ମୁଁ ବି ଗଲେ। ଛୁଆଟା ଅବହେଳା ହେଇଯିବ ସେଇଥିପାଇଁ କା।
ହଁ ଯିଏ ହେଲେ ତ ଜଣେ ଚାକିରି କରିଛନ୍ତି ଆଉ।
ହଁ ହଁ ସେଇଥିପାଇଁ କା ଗଲିନି।
କାହା କୁ ସୁଯୋଗ ମିଳୁଛି ବାହାଘର ପରେ କାହାକୁ।
କାହାକୁ ମିଳୁନି ହଁ ସିଏ ବି ସତ କଥା ତାପରେ ପୁଆଟା ବି ଏବେ ଛୋଟ ଅଛି। ଦେଖିବା ଆଉ।
ହଁ। ଆଉ କିଛି ଖାଇନାହାନ୍ତି ସକାଳୁ ତାହେଲେ।
ଯାଉଛି ଖାଇବି ଏଇନା।
ହଉ ତାହେଲେ ରଖିଦଉଛି ଆପଣଙ୍କୁ ପରେ କଥା ହେବି।
ହଉ ତାହେଲେ ମୁଁ ରଖୁଛି ପଛରେ କରିବି ଆଉ।
ହଁ ହଁ।